ଓ
ଓ
ହଁ ଆପଣ କଣ କରୁଚନ୍ତି?
ଏଇ ଖାଇକି ତ ଟିକେ ଶୋଇଥିଲି। ଆଉ ଏବେ ଯଷ୍ଟ ଉଠିକି ବସିକି ଟିକେ ପାଣି ପିଉଥିଲି। ଏ କଣ କି ଆଜି ରବିବାର ଟା ତ। ତେଣୁ ଟିକେ ଆଇଁଷ ଫାଇଁଷ ହେଇଥିଲା। ଆଉ ଟିକେ ଆଇଁଷ ଖାଇଥିଲି, ଏ ପେଟ ଟା ଟିକେ ଗ୍ୟାସ ଭଳିଆ ହେଲାଇ। ଗ୍ୟାସ୍ ଭଳିଆ ଲାଗିଲା ମୁଁ ବସେଇକି ଟିକେ ପାଣି ପିଉଛି ଆଉ।
ହଁ ଜୋରେ ଖାଇ ଦେଇଛନ୍ତି ଆଉ।
ନା ଜୋର ନୁହଁ, ମାନେ ସେ ଆଇଁଷ କଣ କିି ଆଜି ଆମ ସେ ପୁଅଟି ତାର କଣ କରିଥିଲା ଚିକେନ ନେଇ ଆସିଛି ଆଉ ଚିଙ୍ଗୁଡି ନେଇଆଇଛି।
ହ
ଆଉ ସେ ଚିଙ୍ଗୁଡି ଚାରି ପିସ୍ ଖଣ୍ଡ ମୁଁ ଖାଇଦେଲି। ଆଉ ଚିକେନ ତରକାରି ଟିକେ ଖାଇଦେଲି ଗରମ ଭାତ। ଆଉ ତେଣୁ ଏବେ କଣ ଟିକେ ବସ୍ ଆସିଗଲାନି ତ। ତେଣୁ ଏ ଖାଇବା ପତ୍ର ଟିକେ ମୋର ଟିକେ ଗ୍ୟାସ ଦୋଷ ରହିଛି। ଆଉ ସେ ଗ୍ୟାସ ଦୋଷ ହେଲା ବେଳକୁ ମୋର ଟିକେ ଖାଇବା ଟା ଅବାଗ୍ୟା ହଉଛି। ଆଉ ତେଣୁ ଯାହା ହଉ ଲୋଭ ତ ଛାଡୁନି ମୁଁ ତ ଖାଇଦେଲି ଆଉ ଆଉ ଆପଣ କଣ କରୁଛନ୍ତି?
ମୁଁ ଏ କାମ ସାରିକି ଆସିନି ଶୋଇବାକୁ ଆଉ ଶୋଇ ଦଉଛନ୍ତି ନା ଏ ଛୁଆ ଆଜି ରବିବାର ଅଛି। ଖେଳୁଛନ୍ତି ଭଲ ଆମ ଦାଣ୍ଡରେ।
ସେ ଛୁଆ ଶୋଇ ଦଉନାହାନ୍ତି ଝରକା ପଟେ ଆସିକି ଆମ ଘରେ ବଲ ପଡୁଛି ମୁଁ ଏଇ ପାଟି କରିଥିଲି ତାଙ୍କୁ। ମାନେ ଖରାବେେଳେ ଖାଇ ପିକି କିଏ ଟିକେ ଶୋଇବେ ତମେ ରବିବାର ଅଛି ବୋଲି ଏଇଠି ଖେଳୁଛ ବଲ୍ ଆମ ଝର କା ବାଟେ ପଡୁଛି ତାଙ୍କୁ ପାଟି କରୁଥିନି ସେ ଶୁଣୁନାହାନ୍ତି କହୁଛନ୍ତି ଆଣ୍ଟି ଆମେ ଆଜି ଛୁଟି ଅଛି। ରବିବାର ଆମେ ଟିକେ ଖେଳିବୁ ଆଉ ତ ସ୍କୁଲ ଖୋଲିଲାଣି ଆମେ ଟଟିୁସନ ସ୍କୁଲ ପଳଉଛୁ। ଖେଳିବାକୁ ଟାଇମ ହଉନି ଆମେ ଆଗରୁ ପାର୍କ ପଳାଉଥିନୁ ଆଉ ଖରା ବେଳେ କଣ ପାର୍କ ଯିବୁ? ସେଇଥି ପାଇଁ ଏଇଠି ଟିକେ ଖେଳି ଦଉଛୁ ଚାରିଟା ବେଳକୁ ପାର୍କ ଯିବୁ। ଆଉ ଚାରିଟା ପାଞ୍ଚଟା ବେଳକୁ ପାର୍କ ପଳେଇବୁ ଟିକେ ଖେଳିକି ଆସିବୁ। ଏବେ ଟିକେ ଖେଳିଦବୁ ଆଉ ଦିଟା ପିଲା ଟିଉସନ ପଳେଇବେ। ସେମାନେ କହୁ ଆମେ ଟିକେ ଖେଳିଦେବୁ ସେମାନେ ତ ପାର୍କ ଯିବେ ମୁଁ କଣ ପାର୍କ ଯିବି? ଏଇଠି ଟିକେ ଖେଳି ଦଉଛୁ ଆଉ। ବେ ଥିରି ଖେଳ ପାଟି ମୁଣ୍ଡ କରନି। ଆଉ ଟିକେ ଶୋଇବୁ ନା କାମ ଦାମ ସାରିକି ଭୋରୁ ଉଠିନୁନୁ। ତମେ ଏଠି ହଉ ହଉ ହଉଛ ତାକୁ ପାର୍ଟି କରୁଥିଲି ଆଉ
ଆ ମୁଁ ଯୋଉ ମୁଁ ଯୋଉ ଯାଇଥିଲି ମଝିରେ ତମ ଘରକୁ ସେ ତମ ତଳ ଘରେ ଗୋଟେ ଛୋଟ ଝିଅ ଅଛି। ସେ ପିଲାଟି ଭାରି ସ୍ମାର୍ଟ କିନ୍ତୁ। ଆଉ ସିଏ ତମ ଘରକୁ ଆସେ ଖେଳା ବୁଲା କରେ। ଆଉ ସେ ପିଲାଟି ଭାରି ଚାଲାକ ଅଛି ହଁ।
ହଁ ବହୁତ ଚାଲାକ ବହୁତ ଚାଲାକ ଯେମିତି ଧୁ ତ ଯେମିତି ଯେକୌଣସି କାମ କହିବ ସେ କରିଦବ ଆଉ ଖାଇବା ପିଇବାକୁ ଦେଇଦେଲେ ସେି ତମର ସବୁ କରିଦବ ଆଉ ବହୁତ ଚାଲାକ ଅ ହବ ବି ଚାଲାକ ଆ ଆଉ ଗୋଟେ ଝିଅ ଯିବ ଆହୁରି ଚାଲାକ। ଆସି ସବୁବେଳେ ତ ଆମରି ଘରେ ଆଉ ଏବେ ଆସିବନି କି ଆସିବ ଏବେ ଆଉ ଟିକେ ଗନେ ଶୋଇ ପଡି ଥିବ ବୋଧେ ଆଜି ରବିବାର ଆଉ ଶୋଇପଡି ଥିବ ଆଉ ଟିକେ ଗନେ ଆସିବନି କି? ବସେଇ ଉଠେଇଦବନି ରାଉ ରାଉ ରାଉ। କାଉଁ କାଉଁ ହଉଥିବ ମୁଁ ଯେତେ କଥା କହିନେ ସେ ଜମା ଶୁଣିବେନି। ସେମିତି ପେଲି ପଶୀ ରହିଥିବ ଆମ ଘରେ ଆଉ ଖାଇବା ପିଇବାକୁ ଦେନେ ଭଲ ମନ୍ଦକି ସେ ତାର ରହିଲା ଆଉ ସବୁ ବୋଲ ହାକ କରିଦବ ଆଉ।
ମୁଁ ତ ଦେଖିଛି ତା ମା କାହିଁକି ତାକୁ ଖାଲି ବାଡାଏ କାହିଁକି ବହୁତ ସମୟରେ।
ଆଉ ବଦମାସୀ କରେ ଟିକେ ପାଠ ପଢେନି ଆଉ ସେଥିପାଇଁ ମାଡ ଖାଏ ଆମ ଘରରୁ ଛାଡିକି ଯିବନି ତା ମା ଡାକ ତୁ ଆସେ ପାଠ ପଢିକି ଯିବୁ ଆଣ୍ଟି ଘରକୁ ସେ ଜମା ଶୁଣିବନି। ସେଇ ଜିଦି କରିକି ବସିବ ସେଇନାଗି ତା ମା ବାଡାଏ ହଁ ଖାଲି ଡାଙ୍ଗ ଉଠେଇଦେଲେ ସେ ଚିଲେଇ ବ ମାଇକି ଭଳିଆ ପାଟି। ପାଟି କରିବ କଲାନି ଉଲଝୁଲ କରିଦବ। ମାଡ ବସି ନଥିବ ଖାଲି ଡାଳ ଟା ଉଞ୍ଚେଇ ଦେଲେ ତାର ପାଟିହେଲା। ବଡ଼ ପାଟି ରଡି କରିକି ଚିଲେଇବ।
ତା ହେଲେ ସେ ରୋଲ କରେ ରୋଲ କରେ ବେଶୀ ଆଉ।
ହଁ। ଯିଏ କହିବ ୟା ଉପରେ ବହୁତ ଜୋର ମାଡ ହୋଉଚି ଆଉ ଉଁ
ଚାଲାଖ ଅଛି ଚାହେଲେ।
ହଁ ବୋହୁତ ଚାଲାଖ ପାଠ ବି ପଢ଼ୁଚି। ଆଉ
ନା ମୁଁ ମଝିରେ ଯୋଉ ଯାଇଥିଲୁ ତମ ଗାଁ କୁ ତମ ବାପ ଘର ଗାଁ କୁ ଏ ତମ ବାପ ଘର ଗାଁ ରେ ତମର ଯୋଉ ଭୋଜି ସବୁ ହୋଉଥୁଲା ମୁଁ ଯାଇଥିଲି ତ ଆମେ ତ ବାପ ଛୁଆ ଯା ତିନି ଜଣ ଯାଇଥିଲୁ। ମୁଁ ତ ଦେଖିଲି ତମର ସବୁ ତମର ସବୁ ତମର ତ ବୋହୁତ ଗୁଟେ ପରିବାର ମାନେ ପାଞ୍ଚ ସାତ ଭାଇ ହେବେ ତମ ବାପାଙ୍କର ସେମାନେ ସବୁ ମିଳିମିଶି ତ ସବୁ କାମ କରୁଥିଲେ।
ହଁ ଆମର ସବୁ ମିଳିମିଶିକି କରନ୍ତି କାମ କାର୍ଯ୍ୟ ହେନେ ଡକା ଡକି କରନ୍ତି ସବୁ ଆସନ୍ତି ଆହୁରି ସବୁ ବାହାରେ ଆସି ନଥିଲେ ଥିଲେ ବହୁତ ଲୁକ ଆମର। ସବୁ ମିଳିମିଶି ସବୁ କାମ କରିଦେବେ କିଛି ଆମର ଝା ମେଳା ହବନି ଜଣା ପଡିବନି କାମ ହୋଉଚି ବୋଲି କେଁ କଟର ନାହିଁ। ବୋହୁତ ସୁବିଧାରେ ସହଯୋଗ ସମେତେ କରନ୍ତି ହେଇଯାଏ। ଆହୁରି ଲୁକ ଦେଖି ନାହାଁନ୍ତି ଆହୁରି ସବୁ ପଦାର ଅଛନ୍ତି ଆସିନାହାନ୍ତି। ନା ଆହୁରି ଅଧିକା ଲୁକ ସବୁ ପରିବାର ନେଇ ବାହାରେ ରହିଚନ୍ତି। ତାଙ୍କର ଦି ତାର ତିନି ପୁଅ ତାର ଦି ପୁଅ ଆଉ ସବୁ ସେମାନେସବୁ ବାହାରେ ଅଛନ୍ତି ଆଉ ଘରେ ମୋଟେ ଏତିକି। ଆ ଲୋକ ବାକ ତ କୁଣିଆ ମୈତ୍ର ଆସିଥିଲେ ଏତିକି। ସମସ୍ତେ ସମେସ୍ତିକି ସାହାଯ୍ୟ କରନ୍ତି। କେହି କୁଣିଆମୈତ୍ର ଉପାସେ ଯିବେ ନାଇଁ। କି ବନ୍ଧୁ କୁଣିଆ କିଏ ପାଣି ଗିଲେସେ ପାଇନି ବୋଲି କହିବେନି। ଆଉ ଭୋଜି ଭାତ ବି ସଫିସେଣ୍ଟେ ହୁଏ ଖାଇ ଖାଇକି ବଳିବ ରାତିକି ଖାଇବେ ତାପରଦିନ ସକାଳୁଉଠିକି ଖାଇବେ ସାଇ ପଡିସା ଦିଆ ଯିବ। ଆମର ଚାଲେ ଘରଦ୍ୱାର ବି ଅଛି ଅସୁବିଧା ନାହିଁ କିଛି ଚଳିବାକୁ। ଭଲ ଖରାଦିନ ଛାତ ପଡିଚି। ଛାତ ଉପରେ ତ ଶୁଅନ୍ତିନି ଖରା ଦିନ ବି ଘର ଶପିଂସେଣ୍ଟ ଅଛି ଶୋଇ ପଡନ୍ତି। କିନ୍ତୁ ଅଧିକା ହେଲେ ଛାତ ଉପରେ ଅଛି ଜାଗା ଶୋଇବାକୁ। ପୁରା ହଲ ହେଇଯାଇଚି ଛାତ ପଡିଯାଇଚି ବଢିଆ ଆରାମରେ ଶୋଇବେ। ଆଜ୍ଞା।
ମାନେ ତମ ତମର ସେ ଯୋଉ ତମ ନାନି ନା ଦେଇନା କଣ ପିଇସି ଫିଇସି ହେବେ ସିଏ ଏ ବୋଧେ ଚାକିରି କରିଥିଲେ ରିଟାର୍ଡ ହେଇଚନ୍ତି। ସିଏ ଯୋଉ ଘରଟା କରିଚନ୍ତି ପ୍ରାୟ ତିନି ତାଲା ଖଣ୍ଡେ ଵିଲଣ୍ଡିଙ୍ଗ କରିଚନ୍ତି ଟାଉନ ବଜାର ଯେମିତି ଘର ସେମିତି କରିଚନ୍ତି। ଆଉ ତ ବୋହୁତ ରୁମ ତାଙ୍କର ଅଛି ରହିବା ପାଇଁ ବି କି ସବୁ ଘରେ ଫ୍ୟାନ ଫ୍ୟାନ ପାଣି ସୁବିଧା ମଟର ଲଗେଇଚନ୍ତି ସଫା ସୁବିଧା ଅଛି ସେଦିନ ଏଇ ତମ ଝିଅ ମାନେ ସବୁ ଆସିଥିଲେ। ସେ ଚାରି ପାଆଁ ଜଣ ଝିଅ କହିଲେ ଚାଲ ଗୋଟେ ମଟନ ଆଉ ଆଣିକି ସମସ୍ତେ ପଇସା ଦେଇକି ଭୋଜି କରିବା ସେ ଦେଇକି ତମର ଶୁଣିଦେଲା। କହିଲା ତମେ ସବୁ ଝିଅ ମାନେ ଆମ ଘରକୁ ଆସି କଣ ପଇସା ଦେଇକି ମଟନ ଆଣିବ। ଆ ଘିଅ ସେ ସାଙ୍ଗେ ସାଙ୍ଗେ ପାଞ୍ଚ ହଜାର ଟଙ୍କା କାଢ଼ିଥିଲେ। ଲୋକଙ୍କ ଘରେ ଟଙ୍କା ପାଞ୍ଚଶହ ଟଙ୍କା କାଢନ୍ତିନି ସେ ସାଙ୍ଗେ ସାଙ୍ଗେ ପାଞ୍ଚ ହଜାର ଟଙ୍କା କାଢି ଦେଲା ଆଣିକି ମଟନ ତିଆରି କରିକି ଖାଇଲେ। ମାନେ ମୁଁ ସେଆ ଦେଖିଲି ତମ ଘର ଭିତରେ ସମ୍ପର୍କ ଟା କେତେ ଭଲ ଅଛି।
ହଁ ଆମର ସେଠି ସେ ଦେଇ ଏବେ ବି ତମେ ଯାଉନ ସେ ଭାରି ଖୁସି ଆଦର। ଯାଉନାହାନ୍ତି ସିଏ କହିବ ଆସ ଖାଇବ ପିଇବ ରହିବ ଯିବ। ତାକୁ ଭଲ ଲାଗେ କୁଣିଆ ମୈତର ଗଲେ। ଆଉ ଯାଆନ୍ତିନି କାମ କାର୍ଯ୍ୟ ହେନି ଯାଆନ୍ତି ଭଲ ମନ୍ଦେ ଘର ଦୁଆର କିଏ ଛାଡିକି ଯିବ ସବୁ ଛୁଆ ପିଲା ଜଞ୍ଜାଳ ପାଠ ପଢା ଟିଉସନ କୁଆଡେ ଯିବ ଛାଡି ଏ କାମ କାଯ୍ୟ ହେନେ ଏତେ ବାଧ୍ୟ ହେଇକି ଯାଉ ଆଉ। ମୁଣ୍ଡା ଧରିକି ଆଉ।
ତମ ଘରର। ତମ ଘରର ବହୁତ ଲୋକ ପଦାରେ ଯାଇକି ଅଛନ୍ତି ସବୁ ବାହାରେ ଘର ଫର କରିକି ରହିଗଲେଣି।
ହଁ ସେଇଥି ପାଇଁ କହୁଛି ଘରେ ଏତିକି ଲୋକଙ୍କୁ ଆହୁରି ଯାଇନଥିଲେ ପଦାରେ ଅଛନ୍ତି ଯେ ବହୁତ ପୋପା ଆମର ଆଉ। ହେନା କଣ ଭଲ ଲାଗେ କାମ କାର୍ଯ୍ୟର ସବୁ ପୁଅ ଆସିଛନ୍ତି। ମିଳିମିଶି କଲେ ଭଲ ଲାଗେ ସଂଧ୍ୟା ବେଳେ ଆସିଥାନ୍ତେ ଭଲ ଲାଗେ ଟିକେ।
କଣ ତମର ଚାହା ଟିକେ ପିଇବା ପାଇଁ ମାନେ ତମର ଯେତିକି ଭାଇରା ଅଛନ୍ତି ସମସ୍ତେ ଚା କରି ଯାଚନ୍ତି ପିଇବ ଆସ ପିଇବ ଆସ। ଓ ତାଙ୍କର ଇଏ ନାହିଁ ଲୋକଙ୍କ ଘରେ ଗାଁ କୁ ଗଲେ କି ଯାଚନ୍ତିନି କି ତମର ସେଠି ସବୁ ଭାଇ ଭଗାରିଆ ସମସ୍ତେ ଡାକିକି ଚା ଦେବେ। ଆଛ ଚା ପିଇବ ଏଇ ବିସ୍କୁଟ ଖାଅ ଇଏକର। ହୁଁ ମୁଁ ଦେଖିଲି ସମ୍ପର୍କ ଟା ଭଲ ଅଛି ତମ ଭିତରେ ସବୁ।
ହଁ ଆମର ସମସ୍ତେ ଚା ଜଳଖିଆ ଦିଅନ୍ତି। ଏହୋ ନଗଲେ ମନ ଦୁଃଖ କରିବେ କଇବେ ଆଇଥିଲୁ ଟିକେ ଆଇଲୁନି ନା ବୁଲିବାକୁ। ଆ ସିନା ରହିଲେ କୁଆଡେ ଯିବୁ ଘରେ ତ ପାଇଟି ଟିକେ କଲା ବେଳକୁ ଓ ଟାଇମ ପଳେଇଥିବ ତାପରେ ବାହାରିକି ଆସିବ ଆଉ ସେଇଯାଇ ତା ଭିତରେ ଟିକେ ଯାଇ କେତେଳେ କେମିତି ମୁହଁ ମାରି ଦେଇ ପାଞ୍ଚ ଦଶ ମିନିଟ ରହି ପଳେଇ ଆସୁ ବୁଲି ବାଲିକି। ସବୁ ତ ମା ଖୁଡି ସବୁ ଏ ମୁଣ୍ଡୁ ସେ ମୁଣ୍ଡୁ ଯାଏ। ଆଉ ଗୋଟିଏ ଗାଁ ତ ଆମ ଘର ଆମ କୁଟୁମ୍ବ ଗୋଟିଏ ଗାଁ। ଦିଟା ଖଣ୍ଡାଇତ ଘର ଗୋଟେ ତନ୍ତି ଘର ଅଛନ୍ତି ନହଲେ ନା ଆମରି କଟୁମ୍ୱ ତ ସବୁ ଗାଁ ଟା। ଆଉ ଏଇଭଳିଆ ଚାଲିଛି ଆଉ। ହଁ ସବୁ ଘର
ତମ ତମ ଗାଁ ର ବଢିଆ ଏଇଠି ଗାଁ ମୁଣ୍ଡରେ କି ଠିକ ଗୋଟେ ହନୁମାନ ମନ୍ଦିର ଅଛି। ଶିବ ମନ୍ଦିରଟେ ଅଛି ଏଇ ପାଖରେ ଗୋଟେ ସରୁଆ ଛୋଟ ନଈଟେ ଯାଇଛି। ଆଉ ସେ କୂଳ ଅଛି ସେଠି ମାନେ ମାନେ ପୋଲଟେ ବି ହେଇଛି। ସେ ଗାଁ ଗୋଟେ ବଡ ବର ଗଛ ଆପଣଙ୍କର ଅଛି। ଆଉ ସେଠି ବି କ୍ଲବ ଘର ଅଛି। ମାନେ ବଢିଆ ଜାଗା ଟା ଆପଣଙ୍କର ମାନେ ସେ ଗାଁ ମୁଣ୍ଡରେ ଠିକ ଶିବ ମାନେ ହନୁ ଶିବ ମନ୍ଦିର, ହନୁମାନ ମନ୍ଦିର।
ହଁ, ସବୁ ଅଛି। ପିଲାମାନେ କ୍ଲବ ଘର କରିଛନ୍ତି। ସେ ନଈ ବର ଚଉଁରି ଥିଲା। ଆହୁରି ସବୁ କାଟି ଦେଇଚନ୍ତି। ନଈ ଆମର ରେବ ନଈ ନାଳ ନାଇଁ। ରେବ ନଈ ଗର୍ମେଣ୍ଟ ତ ସବୁ ଆହୁରି ଫୁର୍ତି ହେଲାଣି ଚଟାଣ କରିକି। କୋ ଯୋଉଠି ଚଉଡା ଅଛି ରାସ୍ତା ଖାଇ ଯାଉଛି ଚଟଣ କରିଦେଇଛି ଯୋଉଠି ସରୁଆ ଅଛି ଜାଗା ଯାର ଥିଲା ତାଙ୍କୁ ସବୁ ନେଇକି ପଇସା ଦେଇଚି। ଚଉଡା କରିଦେଇଚି। ଆଉ ଏବେ ଗୋଟେ ଆମର ଗୋଟେ ଆଉ ଗୋଟେ ରାଧାକାନ୍ତ ଠାକୁର ମନ୍ଦିର ତିଆରି ହଉଚି।
ହୁଁ
ଫୋନ କରିଥିଲେ ଯିବା ପାଇଁ। ଆଉ ଏ ଟିକେ ପଇସା ପତ୍ର ସାହାଯ୍ୟ ମାଗୁଥିଲେ। ମୁଁ କହିଲି ହଉ ଦେଖିବା ଦବା ଆଉ। ଆଉ ଆମର କୀର୍ତ୍ତନ ହୁଏ ସେଠି କାର୍ତ୍ତିକ ମାସ ପଞ୍ଚୁକକୁ କୀର୍ତ୍ତନ ହୁଏ। ସେଠି ଚଉରା ଅଛି କୀର୍ତ୍ତନ ହୁଏ। ହରିକି ନାମ ନିଆଯାଏ ସେଠିକି ଚଉରାଟେ ଅଛି ମଝିର ସବୁ ଗାଁ ସାରା ରୋଷେଇବାସ ବନ୍ଦ ହୁଏ। ତିନି ଦିନ ସେଠି ଖାଇବା ପିଇବା ହୁଏ। ସବୁ ଝିଅ ଝିଆଣି ବାହାରେ ଯୋଉ ମାନେ ଚାକିରି ବାକିରି କରଚନ୍ତି ସବୁ ଆସନ୍ତି। ଚାନ୍ଦା ବି ଦିଅନ୍ତି ପଇସା ପଇସା ପତ୍ର ସବୁ ସାହାଯ୍ୟ କରନ୍ତି। ମେଳି ମିଶିକି ଗାଁ ବାଲା ସବୁ କରନ୍ତି ଆଉ। ଯଉ ପିଲାମାନେ ଚାକିରିୀ ବାକିରିୀ କରିଛନ୍ତି, ସେମାନେ ସବୁ ଦିଅନ୍ତି। ଗାଁ ର ଚାନ୍ଦା କରିଦିଅନ୍ତି। ବନ୍ଧୁବାନ୍ଧବ ଝିଅ ଝିଆଣି ଗଲେ କିଏ ଖୁସି ହେଲା ଦେଲା। ଯିଏ ନଦେଲା ନାଇଁ ଦେଖିକି ବୁଲାବୁଲି କରିକି ଏ ତିନି ଦିନ କୀର୍ତ୍ତନ ଖାଇବା ପିଇବା ସେଠି। ଜଳଖିଆ, ଗାଧୁଆ ଭାତ, ରାତି ଭାତ, ଏଇ ତିନି ଦିନ ରୋଷେଇ ହୁଏନି ଆମ ଗାଁର। ଆ ଜିଏ ବାଟ ଭିକାରୀ ଗଲେ ବି ଖାଇଲେ। ଆଉ ତିନି ଚାରି ଖଣ୍ଡ ଗାଁ ଖାଆନ୍ତି। ଆ କୀର୍ତ୍ତନ ଆସି ଖାଆନ୍ତି। ଭଲ ଲା ଇଏ ହୁଏ। ଆଉ ହନୁମାନ ମନ୍ଦିର ଅଛି। ହନୁମାନ ଜୟନ୍ତୀ ଦିନ ରାମ ରାମ ନବମୀ ଦିନ ସେଠି ଖାଇବା ପିଇଆ କରନ୍ତ ଭାତ, ଡାଲମା, ଖିଚୁଡି, ଉଁ ହୁଏ। ଜାଗରକୁ ମହାଦୀପ ଉଠେ ଶିବ ମନ୍ଦିରରେ ଆଉ ବିବାହ ସବୁ ଚାଲିଚି। ଆଉ ଗାଁ କେତେ ଉନ୍ନତି ହେଇଗଲାଣି ଏବେ ସବୁ।
ଆଁ, ମୋ କହିବା କଥା ହଉଚି, ଏଇ ଯୋଉ ପଇସା ତକ ଖ ଚ, ଏଇଗୁଡା ସବୁ ତମ ଗାଁ ଲୋକ ଦିଅନ୍ତି? ନା ଚାନ୍ଦା ଆଦାୟ କର ନା ତମର କଣ ମାନେ କେମିତି, କଣ ହୁଏ?
ଗାଁ ଲୋକ ଘର ଘରକା ଚାନ୍ଦା କରନ୍ତି ଆଉ ଯୋଉମାନେ ବାହାରେ ସବୁ ଚାକିରି କରି ଚନ୍ତି ସେମାନେ ଦିଅନ୍ତି। ଝିଅ ବାହାଘର ହେନେ ସବୁ କମ ରଖନ୍ତି ପଇସା ମାଗିକି ପୁଅ ଘର ପାଖରୁ। ଚନ୍ଦ୍ର ବନ୍ଧା କଣ କହନ୍ତି। ଦୁଇ ହଜାର, ଅଢେଇ ହଜାରେ, ମାଞ୍ଚ ହଜାରେ ଯିଏ ଯେମିତି ପାଇଲା ଦେଲେ। କ୍ଳବ ଘରକୁ ରଖ ରଖନ୍ତି। ସେମାନେ ଏ ସେଇ ପଇସା ଖର୍ଚ୍ଚ କରନ୍ତି। ମନ୍ଦିରର ନନା ତାଙ୍କର ପୂଜା କରନ୍ତି। ସେ ଡେଲି ପଇସା ଯୋଉ ପକାନ୍ତି ରେ ଯାଆନ୍ତି ପୂଜା କରିବାକୁ ସେ ତ ସିଏ ଫଣ୍ଡ ରୁ ନନା ସେ ଦିଅନ୍ତି। ଆଉ ଆମର ଠାକୁର ନାଁ ର ଜମି ଅଛି। ସେ ଜମି ପଇସା କିଛି ଦିଅନ୍ତି। ଏ ନଈ ମାଛ ଧରା ଯାଏ ସେ ଠ-ଠାକୁର ପାଇଁ ସେ ମାଛ ବିକନ୍ତି ସେଥାରୁ କିଛି ପଇସା କାଢି ଦିଅନ୍ତି। ଠାକୁର ପାଇଁ ଦେଇଦିଅନ୍ତି ଚାରି ହଜାର ପାଞ୍ଚ ହଜାର ଆଉ ଏମିତି ସବୁ କରନ୍ତି ଆଉ। କିନ୍ତୁ ଅସୁବିଧା ହୁଏନି। ସବୁ ଦିଅନ୍ତି, ଧାନ ବି ଦିଅନ୍ତି। କିଏ ଚାଉଳ ଡାଲି ପନିପରିବା ଧାନ ବି ଦିଅନ୍ ତି ଲୋକ ଜାଣିଗଲେଣି। ଦାନ ବି ଦିଅନ୍ତି। ଉଁ, ସର୍ଟ ସାର୍ଟ ହୁଏନି କିଛି ଭଲ ଆକାର ହେଇଯାଏ।
ନା ଠାକୁରଙ୍କ କାମ ତ ଲୋକମାନେ ଦେବେ। ମାନେ ଠାକୁରଙ୍କ କାମ ହେଲା ମାନେ ଲୋକମାନେ